ହଁ
ଆଜ୍ଞା ମ୍ୟାଡାମ ନମସ୍କାର ଆଜ୍ଞା ଭଲ ଅଛି ଆପଣ
ମୁଁ ଭଲ ଅଛି।
ଆଜ୍ଞା ମ୍ୟାଡାମ ଭଲ ଅଛି କିନ୍ତୁ ଯୋଉ ଭଳିଆ ଗରମ କ ହଉଛି ବେଳେ ବେଳେ ଲାଗୁଛି ଯେ ଅଂଶୁ ଭାତ ହେଇଯିବ
ହଁ ମର ତ ଲ ଡେଲି କେତେ ଦିନ ହେଲାଣି ପୁରା ପାଞ୍ଚ ସାତ ଦିନ ହେଇଗଲାଣି ଆଉ ଡେଲି ରାତି ହେଲେ ମତେ ଜର ହସ୍ ରା ଦିଟା ଗୋଟେ ଦିଟା ହେଲା ମାତ୍ର ଜର ଆସୁଛି ବୋ ତା
ଆଜ୍ଞା
ଦିନ ମାନ ଯାକ ଯେମିତି ସ୍ଵଭାବିକ କଥା ରହିବା କଥା ରହୁଛି। ବାକି ରାତି ହେଲେ କ ଜରା ଆସୁଛିେ ତ ମୋର କା ପର ଦିନ ଶୁକ୍ରବାର କି ଗୁରୁବାର ଦିନ ଡକ୍ଟର ପାଖକୁ ଯାଇଥିଲେ ଡକ୍ଟରକୁ ଦେଖି ଟ କରଲେ କିଛି ମିଳିଲାନି ଆଉ ଡକ୍ଟର ଖାଲି ମଡିସି ମେଡିସି ଖାଇଦେଲା ବେଳକୁ ମୋର ଗ୍ୟାସ୍ ଠିକ ଅ ଓ ଆ
ଆପଣଙ୍କୁ ଗ୍ୟାସ୍ ମେଡିସିନ ଦେଇନାହାନ୍ତି କି?
ଛନ୍ତି ଯେ ସେ୍ଞ ମେସିନ୍ କିଛି କାମ ବ
ଆପଣଙ୍କର ବୋଧେ ଗ୍ୟାସ୍ ଅଛି।
ହଁ ମୁଁ କାଳି ଯାଇକିରି ପୁଣି ସେଠୁ ୟେ ରୁ ଗ୍ୟାସ୍ ମେଡିସିନ ନେଇକି ଆସିଳି ମେଡିସିନ ଷ୍ଟୋର କୁ କହିଲି ମତେ ଏମତି ଗ୍ୟାସ୍ ମେଡିସିନ ଡକ୍ଟର ଏଟା ପ୍ରେସକ୍ରାଇବ କରିଛନ୍ତି। ଆଉ ଏଇଟା ମୋ ଦେହରେ ଯାଉନି ଆଉ ଦେନ ପ୍ଲିଜ଼ ଆପଣ ସଜେଷ୍ଟ କରନ୍ତୁ ଅଲଗା କିଛି ବଲିକରି କହିଳି ତ ସେ ତାପରେ ମତେ ଦେଲେ ହଲଗା କିଛି ଦେଇଦଛନ୍ତି ତ ତାକୁ ଖାଇକି ହଁ
ମୁଁ କହିଲି ଗରମ ଦିନେ ଜର ଟା ସେ ଗୋଟେ ଅଲଗା ପ୍ରକାର ପ୍ରକାରର ମାନେ ଦେହ ମୁଣ୍ଡ ବେଶୀ ମାନେ ଦେହ ପୁରା ଜୋର ଖରାପ ହେଲା ଭଳିଆ ଲାଗେ ହଲକା ଜୋର ହେଲେ ବି ଜୋର ଲାଗେ
ଜର ଲାଗିବ ମୁଣ୍ଡ ବୁଲଉଛି ଆକଚଲି ସେ ଟାଇମରେ ଆସିଲା ବେଳକୁ ଏମତି ଆଜି ଆଜି ମୁଁ ବନେଇଥିଲି ଇଏ ବିରିୟାନୀ ବନେଇଥିଲି ଇଏରଲ ପଲ ବିରିୟାନୀ ପଳ ବନେଇଥିଲି। ତାପରେ ଏମିତି ପଲଉ ଆଉ ଇ ଘରେ ଅଛନ୍ତି ସମସ୍ତେ ଅଛନ୍ତି ଭାଉଜ ମା ପାଇବ ଯେ ଆମେ ଭାଉଜ କହିଲେ ନାଇଁ ଚାଲ ଆଜି ବିରିୟାନୀ ପଲଉ ବନେଇବା ଆଉା ତାପରେ ମୁଁ କହିଲି କି ନାଇଁ ନାଇଁ ମୁଁ କରିବି ଆଜି ତାପରେ କଲେ
ଓହ
ଆ ଏନି ପଲାଉ ଯୋଉ କହୁନାହାନ୍ତି। ଏଁ ଏଖନ ପୋଲା ଓ ଯଉ ବହୁତ ଆ ଚିକେନ ପୋଲାଉ ଟା କେମିତି କରାଯା ଫାଷ୍ଟ ତମେ ଚିକେନ ହଁ ମଟୋନ ତମେ ଯଦି ତିନି ଆମେ କେତେ ଜଣ ଖାଇଲୁ ଆମେ ପାଞ୍ଚ ଜଣ ଖାଇଲୁ ପାଞ୍ଚ ଜଣ ପାଇ ମୁଁ- କେତେ ସାତଶହ ପଚାଶ ଖଣ୍ଡେ ଚିକେନ ଚିକେନ ନେଇକରି ଆସିଲି ଆଉ ସାତ ଶହ ପଚାଶ ଚିକେନ ନେଇକି ଆସି ସାରିଲା ପରେ ତାପରେ କଣ କଲି ତେଲ ପକେଇଦଲି ହେଲା ତେଲ ଟିକେ ଏଇଥିରେ ଅଧିକ ବଡିବ ତାପରେ କଣ କହଲି ବଟର ବଟର କୁ ବଟର ଦୁଇ ପିସ ପକେଇଲେ ଆଉ ଆମର ଯୋଉ ଇଏ ନାଇଁ କଣ କହିଲେ ନାଇଁ ଚିକେନ ଚିକେନ ରେ ନାଇଁ ତେଲରେ ବଟର ପକେଇଲେ ଚିକେନ କୁ ଧୋଇ ଧୋଇ ଦେଇକିରି ସଫା କରିକିରି ଗୋଟେ ସାଇଟ ରେ ଲୁଣ ପକେଇ ଦେଇେଇକି ଖାଲି ରଖି ଦେଇେଇଥିଲି ଗୋଟେ ସାଇଟରେ ଆଉ ଏଗେନ ଆଉ ଗୋଟେ ସା ସାଇଟ ରେ ତେଲ ପକେଇଲି। ବଟର ପକେଇଲି ତେଲରେ ବଟର ପକେଇଲି ଆଉ ଜିରା ଟିକେ ପକେଇଲି ଆଉ କଞ୍ଚା ଲଙ୍କା ପକେଇଲି ଆଉ ପିଆଜ ପୁରା ଚୁନ୍ ଚୁନ୍ କିରି କେତେଟା ପିଆଜ ଚାରିଟା ଖଣ୍ଡେ ପିଆଜ କାଟିଥିଲି କାଟିକିରି ତାକୁ ଟିକେ ହେଲା ପର୍ଯ୍ୟନ୍ତ ତାକୁ ଫ୍ରାଏ କଲି ଫ୍ରାଏ କରି ସାରିଲା ପରେ ଏପଟେ ଯୋଉ ଚିକେନ କୁ ରଖି ନଥିଲି ସାଇଟରେ ସେ ଚିକେନ ଟାକୁ କଣ କଲି ନା ଧୋଇଥିଲି ତାପରେ ସେ ଚିକେନ ଟାକୁ ସେଏ ଇଏରେ ପକେଇଲି ଯୋଉ ବଟର ଯୋଉ ଖାାଇଛି ଯ -ଯଉଁ ଓନିଅନ୍ ଫ୍ରାଏ ରେ ମସଲାରେ ପକ ପକେଇଲି ତାପରେ ପକେଇବି ତାକୁ ଟିକେ କିଛି ସମୟ ପର୍ଯ୍ୟନ୍ତ ଫ୍ରାଏ କଲି ଫ୍ରାଏ କରିସାରିଲା ପରେ ତାପରେ ଦୁଇ ଚାମଚ ହଉଛି ଆମର ଇଏ ଅଦା ରସୁଣ ପିଆଜ ବଟା ଦୁଇ ଚାମଚ ଦି ଚାମଚ ସେଥିରେ ଦେଲି ଦେଇସାଇଲା ପରେ ହ ହଁ ପଛରେ ପଡିବ ଆଗ ପଡିବନି ଯେତେବେଳେ ଚିକେନ ପଡିବ ସେତେବେଳେ ପକେଇବ ଯେମିତିକି ଆ-ଆପଣଙ୍କର କୋ ମୁଁ ବୁଝିପାରିଲି ତରକାରୀରେ କଣ ହୁଏ ନା ପିଆଜ ଜରି ସାଇଲା ପରେ ମସ୍ ମସଲା ପକେଇକିରି ନା ନା ଏଥିରେ ନାଁ ଏଥିରେ ଆଗ ପିଆଜ ଭାଜ ଜିବ ଲଙ୍କା ଭାଜିବ ତାପରେ ଚିକେନ ପକେଇବ ତାପରେ ସେ ଯୋଉ ଦି ଚାମଚ ମସ୍ ଥିଲା ନାଇ ସେ ଦି ଚାମଚ ମସଲା ପକେଇବ ତାପରେ ଯୋଉ ଗରମ ମସଲା ପାଉଡର ଆସେ ଗରମ ମସଲା ପାଉଡର ପକେଇବ ତାପରେ ତାକୁ ତାପରେ କଣ କର ନା ତାକୁ ଦିଟା ସିଟି ଦେଇଦବ। ଦିଟା ସି ଆଉ ଅଧିକା ନାଇଁ ଦି ଦେଲା ପରେ ଚିକେନ ରୁ ତ ପାଣି ଥିବ ଚିକେନ ରୁ ପାଣି ବାହାରିବ ହେଲା ତାପରେ ଏପଟେ ଗୋଟେ ସାଇଡ ରେ ତମେ ତମର ଅରୁଆ ଚାଉଳକୁ ଧୋଇକି ରଖିଥିବ ହେଲା ଅରୁଆ ଚାଉ ହଁ ଅରୁଆ ଚାଉଳକୁ ଭଲ ଭାବରେ ଅରୁଆ ଚାଉଳ ନାହିଁ ଯୋଉ ବିରିୟାନୀ ରାଇସ୍ ଯୋଉଟା କହୁଛନ୍ତି ହେଲା ସେ ବିରିୟାନୀ ରାଇସ୍ କୁ ଭଲ ଭାବରେ ଧୋଇଥିଵ ଧୋଇ ସାରିଲା ପରେ ଦେନ୍ ତମେ ତାକୁ ସେଥିରେ ପକେଇବ ପ୍ରେସରରେ ପକେଇ ସାରିଲ ପକେଇ ସାରିଲା ପରେ ତାକୁ ଟିକେ ଭଲ ଭାବରେ ଗୋଳେଇ ଦବ ଗୋଳେଇ ସେ ହେଲା ପରେ ଏଇଥିରେ ମେନ୍ ମେନ୍ ଜିନିଷ ଆର ହଉଛି ଦହି ବୋଇଲେ ତମେ ଆ ଏଇଥିରେ ଗୋଟେ ଗ୍ଲାସ ପାଖାପାଖି ଦହି ପକେଇବ
ସେଇକି ହବ
ସିଲା ପରେ ଗୋଟେ ଗ୍ଲାସ ପାଖାପାଖି ଦହି ପକେଇବ ମେନ ଚିକେନ ର ପାଣି ଆଉ ଚାଉଳ ଧୋଇଥିବାର ପାଣି ଏତେ ହେଇଥିବ ଯେ ତମକୁ ଗୋଟେ ଗ୍ଲାସ ଦହି ପକେଇକି ଆଉ ଗୋଟେ ଗ୍ଲାସ ଖାଲି ପାଣି ପକେଇବ ଆଉ ତାପରେ ତାକୁ ତିନିଟା ଖଣ୍ଡେ ସିଠି ଦେଇଦବ
ସେମାନେ କଣ ଶୁଖିଲଆ ଶୁଖିଲଆ ହେଇଯିବ
ପୁରା ବଢ଼ିଆ ହବ ପୁରା ଦମ ବିରିୟାନୀ ଯୋଉ ତମେ ମାର୍କେଟ ରେ ଖାଉଛ କି ନା ତା ତୁଳନାରେ ଏଟା କିଛି ନୁହଁ
ଓହୋ ଦେଖି ମୋ ମୁଁ ଥରଟେ କରିବି ଆପଣ କହିଲେଣି ମୋ ଇଚ୍ଛା ହେଲେଣି ମୁଁ ଥରଟେ କରିକି ଦେଖିଲି
ମତେ ଷ୍ଟେପ ବାଇ ଷ୍ଟେପ୍ ପଚାରିବ ମୁଁ ତମକୁ କହି କହି ଯିବେ ଆର ମେନ୍ ମୁଖ୍ୟ ଜିନିଷ ହଉଛି କଣ କହିଲେ ଦହି ଦହି ପୁରା ଗୋଟେ ଗ୍ଲାସରେ ଗ୍ଲାସ ଦହି ପକେଇବ ଆ ଦହି ତା ଟେଷ୍ଟ ଭଲ ଆସିବ ଦେଖ ମୁଁ ଯେ ମୁଁ ବଟର ପକେଇଲି ଷ୍ଟାଷ୍ଟିଙ୍ଗ ତମେ ଖୁସି ବଟର ପକେଇଲେ ପକେଇବ ନହଲେ ନାହିଁ ସେମିତି କିଛି ନାହିଁ ଖାଲି ଖାଲି ତେଲ ପକେଇକି ଜିରା ପକେଇକି ପିଆଜ ପେକେଇକି ପକେଇକରି ତାକୁ ପକେଇକିରି କରିବ ତାପରେ କରିସାରିଲା ପରେ ଆ ସାଙ୍ଗରେ ହଁ ଏଥିରେ ଆର ଗୋଟେ ମେନ୍ ଜିନିଷ ହଉଛି ଏଥିରେ ଆଳୁ ପକେଇବ ଆଳୁ ପକେଇବ ପକେଇବ
ଓହୋ ଯେମନ୍ତି ନର୍ମାଲି ଚିକେନ ପକଉଛେ ସେମତି ପକାହବ
ଯେତେବେଳେ ତମେ ଚିକେନ ପକଉଛ ସେତେବେଳେ ଆଳୁ ପକେଇବନି ଆଳୁ ଟା ବେଶୀ ଘୋଳ ହେଇଯିବ ଯେତେବେଳେ ତମେ ରାଇସ ପକଉଛ ନାଇଁ ଯେତେବେଳେ ତମେ ଚାଉଳ ପକେଇବ ହେଲା ଚାଉଳ ପକେଇଲା ବେଳେ ଆଳୁ କୁ ପକେଇବ ପକେଇକିରି ତାପରେ ତାକୁ ବେଶୀ ନା ଦିଟା କ ତିନିଟା ଦେଇକିରି ତାପରେ ଦେଖିବ ବିରିୟାନୀ ବି ହାର୍ଡ଼ ମାନିଯିବ ତାଟରେ ଆଉ ତା ସାଙ୍ଗରେେ ଆମର ସିମ୍ପଲ
ମୁଇଁ ଏଇ ବୁ ମୁଇଁ ବୁଧବାର ଦିନ ତାହେଲେ ମ୍ୟାଡ଼ାମ କରିବି ଆଉ ମ୍ୟାମ ଖାଲି କ ଚିକେନ ହବ ଆଉ କୋଉ ହବନି।
ଆଜ୍ଞା ଆଜ୍ଞା ଏକ୍ନି ପୋଲାଓ ଟା ଖାଲି ଚିକେନ ରହିଛି ଏକ୍ନି ପୋଲାଓ ମଟନ ବି ଅଛି ବାକି ମଟନ ରେ ମୁଁ କେବେ କରିନି ତମେ ଏଥିରେ ଅଣ୍ଡା ବି ପକେଇ ପାରିବ ତମ ହିସାବରେ ଅଣ୍ଡା ସିଝେଇକିରି ଅଣ୍ଡା ବି ପକେଇ ପାରିବ।
ଆଉ ଭେଜ ରେ ହବନି?
ହଁ ଭେଜରେ ବି ହବ। ତମେ ଭେଜ ପଣସରେ କରିପାରିବ ପଣସରେ କରିପାରିବ ପଣସର କଲେ ଭଲ ଲାଗିବ।
ଆଉ ସେ ପଣସ ପୂରା ଚିକେନ ଟାଇପ ର ନା
ସେଇଠିକୁ ତମକୁ
ଆଜ୍ଞା
ସେଇଟା ହିଁ ତମକୁ ଟେଷ୍ଟ ଲା ଆଣିବ ଆଉ ପ ସେମାନେେ ପୁରା କୁ ଏକ୍ନି ପୋଲାଉ କହୁଛ ନାଠୁ ପୁରା ବାହାରେ ବହୁତ ଫେମସ ଏକ୍ନି ପୋଲାଓ ଆଉ ଏଇଟା ହଉଛି ଆମର ବଲିଉଡ ର ଗୋଟେ ଷ୍ଟାରକାଷ୍ଟ ଜଣେ ଥିଲେ ତାଙ୍କର ବନେଇବାର ଏଇଟା ଡିକ ବହୁତ ଫେମସ
ମୁଁ ମ୍ୟାଡ଼ାମ ଜାଣିଚି କିନ୍ତୁ କେବେ ଖାଇନି କି କେବେ କରିନି। ତ ଜାଣିଚି ନା ଟା ଜାଣିଚି। ତ କେବେ ଖାଇନି କି କେବେ ତିଆରି କରିନି। କିନ୍ତୁ ମତେ ପଲଉ ଖାଇବାକୁ ବହୁତ ଭଲ ଲାଗେ ମାନେ ବିରିୟାନୀ ଟା କଣ ବହୁତ ମସଲା ଥାଏ ନା ସେଥିରେ ତ ମସଲା ଖାଇଲେ ବ ଗ୍ୟାସ ଉଠାଏ କିନ୍ତୁ ମାନେ ଖାଲି ପଲଉଟା ବଢିଆ ଲାଗେ ସେଟା ବେଶୀ ମସଲା ନଥିବ କି ବେଶୀ କିଛି ନ କିଛି ମିକ୍ସ ହେଇକି ଥାଏ। ତୁ ତାକୁ ଖାଇବାକୁ ବହୁ ଭଲ ଲାଗେ। ଆଉ ଆପଣ ରଜ କୁ କୁଆଡେ ବୁଲି ଆଜ୍ଞା
ଆମର ଆମର ଗୋଟେ ଏଇଠି ଗୋଟେ ରାଜ୍ୟ ଅଛି। ନା ସେଇଠି ଗୋଟେ ପଲାଉ ମିଳେ ମଟନ୍ ପୋଲାବ ମିଳେ ଆଉ ଭେଜ ପୋଲାବ ମିଳେ ସେ ଦୋକାନ ଖୋଲିବେ ତିନିଟା ବେଳେ ତିନିଟା ସାଢ଼େ ତିନିଟା ବେଳେ ଆଉ ସାଢେ ଛଅଟା ବେଳେ ଖତମ
ସେଇଟା ବହୁତ ଟେଷ୍ଟ ଅଛି ନା ଲୋକ ସମସ୍ତେ ଜାଣିବେ ନାାଇ ନା ଏଇଟା ଭଲ ଟେଷ୍ଟ ଆସିଛି।
ହୁଁ ସେତି ଜପୁର କଲି ବର୍ତି ଟ ରୁ ଛଅଟା ଭିତରେ ତାଙ୍କର ପୁରା ସବୁ ଖତମ ପଲା ଆଚଛ ସେ ଏ ପଲାଉଉ ବିକ୍ରି କରୁଛି। ସେ ପୁରା ଏ ମୁଣ୍ଡ ମୁଣ୍ଡ ଖଣ୍ଡଳ ବାସୁଥିବ ଆପଣ ହଁ ପଚାରିଲେ ରଜ ପାଇଁ ତ ମୁଁ କାଲି ରଜ ପାଇଁ ଗୋଟେ ଅନଲାଇନ ଡ୍ରେ ଅର୍ର କରିଥିଲି ରଜ ପାଇଁ ପିନ୍ଧିବା ପାଇଁ ବଲେ ଆଜି ଦେଖିଥିଲି ଯେମତି ଅନଲାଇନରେ ସେ ଦେଖେଇଥିଲା ସେମତି ଆସିଲାନି ଦେଖିଲା ମତେ ଲାଗିଲା କି ଗୋଟେ ଫୁଟପାଥ ରୁ ଆିଲା ଭଳିଆ ତାକୁ ଆଜି ରିଟର୍ ମାରି ଦେଇଛି।
ଆଜ୍ଞା ମ୍ୟାଡାମ ସେମିତି ହିଁ ଆସୁଛି ଯୋଉଟା ମାନେ ଅନଲାଇନୁ ମଗେଇବେ ଯାହା ଦେଖିଥିବେ ସେମିତି ଆସୁନି କି? କିଛି ନା କିଛି ଗୋଟେ ମାନେ ଅଲଗା ଆସୁଛି। ତସ ଏ ସେଥିପାଇଁ ମୋତେ ଅନନ୍ଲାଇନେ ଟୋ କାଲି ପସନ୍ଦ ନୁହଁ ଆଣିବା ପାଇଁ ଯାଇକି ନିଜେ ପଛେ ସେ ମାନେ ପାଞ୍ଚଶହ ହଉ ଶହେ ହଉ ଦୁଇଶହ ହଉ ଯେମିତି ନିଜେ ଦେଖିବ ସେମିତି ଆଣିବ ଠିକ କିନ୍ତୁ ଅନଲାଇନ ଆଣିଲେ ମାନେ କଣ ସେଗୁଡା ମାନେ ରହେ ନା ମାଲ ଗୁଡାକ ଷ୍ଟ୍ରକ୍ ହେଇକି ତ କୋଉଟା ଆମେ ଦେଖିବାକୁ ଫଟ ଟଟା ଦେଖିବାକୁ ସମସ୍ତଙ୍କ ପାଇଁ ସୁନ୍ଦର
ମତେଲା ମତ ପୁରା ଏମି ଦେ ଏମିତି ବି ବିକ୍ରି କରିଛି ଏମିତି ଦେଖଉଛି ତାକୁ ବିଲିପ ଆପଣ କରିବେନି ସେ ପୁରା ଯଦି ସେ ଦୋକାନରେ ଯେମିତି ଆମ ମାର୍କେଟ ବିଲ୍ଡିଙ୍ଗ ରେ ଯେମିତି ମିଳେନି ସେ ଦୁଇ ଟଙ୍କିଆ ତିନି ଟଙ୍କିଆ ଫୁଟପାଥ ରେ ପୁରା ସେ ଭଳିଆ ବିକ୍ରି ହି ସେଭଳିଆ ପୁରା ଲାଗିଲା ମୁଁ ଭାବିଲି ପୁରା କଟନ ଫଟନ ହେଇଥିବ ପୁରା ଭଲ ଯେମିତି ଦେଖଉଛି ପୁରା ଆଜି କ୍ୟାଟଲଗ ରେ ସେ ପୁରା ଏତେ ବଢିଆ ଦେଖଉଛି ହେଲେ ଆସିଲା ବେଳେ ପୁରା ବହୁତ ଫାଲତୁ ଦେଖା ହଉଛି ଠିକ ଅଛିଞକ୍ସେଞ୍ଜ କରିଦେଇଛି ତାକୁ ଆଜି ଖରେ ଦେବେଓ ଏଭଳି ଆଉପଣ କିଣିଲେି ରଜ ପାଇଁ ଶଢୀ ଫାଡି କି ଡ୍ରେସ ଫ୍ରେସ କିଣା କିିଣି କଲେଣି
ନାଇଁ ମ୍ୟାଡାାମ ମୁଁ କିଣିନି କିଣିବାକୁ ଯିବି ଆଉ କିଣିନି କିଛି ରଜ ପାଇଁକା ତ ରଜ ତ ମାନେ ଝିଅ ମାନଙ୍କ ପାଇଁ ସବୁ କିଛି ଆଉ ଆପଣ ମ୍ୟାଡାମ ଆପଣଙ୍କା ଆଡେ ମାନେ ର ଆଜ୍ଞା।
ଓ ରଜରେ ଏଇ ସେ ସା ଶାଶୁ ଘରେ କରନ୍ତି ନା ଘରକୁ ଯାଆନ୍ତି?
ମୁଁ ଦିଠି ଘରକୁ ଯାଏ କେତେବେଳେ ଯୋଉଠି ଯେ
ହ
ନାଇଁ। ତା ଘର ପାଖରେ ତ ମୁଁ ଯେତେବେଳେ ଯୋଉଠିକି ବି ଯାଇପାରୁଛି ମାନେ ଗୋଟେ ରଜ ଏଠି ବି ସେଲିବ୍ରେଟ କଲେ ସେଠି କରୁଛି ଏମିତି ଯାଉଛି ଆଉ।
ଏଇ ଯୋଉ ରଜରେ ରଜରେ ସେଠି ମୀନା ବଜାର ଫିନା ବଜାର କିଛି ଫଙ୍କସନ ଫ
ଆଜ୍ଞା ଆଜ୍ଞା ମୁଁ ଆମ ଘର ପାଖରେ ମୀନା ବଜାର ହେଙ୍କା ପଡେ। ତ ଦୋଳି ହଙ୍ଗା ହୁଏ ମୀନା ବଜାର ପଡେ। ସବୁ କିଛି ମାନେ ବିକ୍ରି ହୁଏ କିନ୍ତୁ ଯାତ୍ରା ଫାତ୍ରା କିଛି ହୁଏନି। ଖାଲି ଯ ମୀନା ବଜାର ପଡେ ଆଉ ଏମତି ଦୋଳି ଫୋଳି ହୁଏ। ରଜ ଦୋଳି ହଉଛି।
ଏସେ କଥା ଆଉ।
ଆଜ୍ଞା।
ନ କୁହନ୍ତୁ ଆପଣ?
ମୁଁ କହିଲି ଆପଣ ରଜ ତ ଆପଣଙ୍କ ଆଡେ ସେଲିବ୍ରେଟ ହୁଏ।
ହଁ ହଁ ବହୁତ ଭଲ ଭାବରେ ହୁଏ।
ଓ ହୋ।